ହଁ ମାମୁଁ କୁହ।
ଝିଅ ଏଇନା କଣ କରୁଚ?
ଏଇ ଖାଇବି ଆଉ ଛତୁଆ ଯିବି ଆଉ ଟିକେ ଗଲେ ଆଉ।
ହେଁ ଆଜି ଏତେ ଡେରି?
ଏଇ ଡେରି ଆଜି ଟିକେ କାଲି ଥଣ୍ଡା ପାଗ ପକେଇ ଦେଇଥିଲା ତ। ସେଇନାଗି ଆଉ।
ହଁ। ନାଇଁ ବର୍ଷା ଫର୍ଷା ନାହିଁ ଖରା ଖରା ପ୍ରବଳ।
ହୁଁ ହୁଁ ନାଇଁ ଆମ ଇଆଡେ ମୌସୁମୀ ବାୟୁ ପଳେଇ ଆଇଲାଣି। ଆଉ ତମେ ହୁଁ। ଆଉ ତମେ ଝରିଆ ମାମୁଁ କଣ ଖାଇଥିଲ ସକାଳୁ?
ମୁଁ ମୁବା ଖାଇଥିଲି ହଉଚି ବିସ୍କୁଟ କ୍ଷୀର।
ଓହଁ।
ଆଉ ମାମା କଣ କରୁଛନ୍ତି?
ଏ ଠାକୁର ପୂଜା କରୁଛନ୍ତି ଆଉ ଏଇ ଆଉ ଟିକେ ଗଲେ ଆସିବେ ଆଉ।
ଆଉ
ଆଉ ଆଉ ତମେ କଣ ଗୋଟାଏ ବେଳେ କଣ କରୁଚ ଖାଇବାକୁ?
ଗୋଟେ ବେଳକୁ ହବ କଁ ଗୋଟା ଭୋଜି ଅଛି। ଗୋଟେ ପିଣ୍ଡ ଭୋଜି ଅଛି ସେଇଠିକି ଯିବି ଆଉ ହେଇ ଦାଦା ଘର ଆଉ।
ଆଉ ଭଲ ତମ ଭୋଜି ହେଲା ଆଉ ତମେ ଆଉ କାଇଁ ରୋଷେଇ କରିବ ଆଜି। ଆଉ ଖେଳିବାକୁ ଯାଉଚ କ୍ରି କ୍ରିକେଟେ ବାପା ବାପା ଯାଇଛନ୍ତି କାମକୁ ଆଉ।
ଆ ଚାରଟା ବେଳେ କ୍ରିକେଟ ଖେଳିବାକୁ ଯାଉଚ ନା?
ଆଉ ଭାଇ?
ଭାଇ ଭାଇ ଏବେ କାମରୁ କାମକୁ ଯାଇଥିଲା ଆଜି ଆଇଛି।
ହ
ଆଉ ଗାଧେଇବ କେତବେଳକୁ? ହୁଁ।
ହାଲୋ।
ହାଲୋ ଗାଧେଇବ କେତେବେଳେକୁ?
ହଁ
ଶୁଭୁନି।
ସକାଳୁ ଗାଧେଇ ପଡୁଚି।
ଆଉ ଭଲ ଆଉ ଦେହ ବୋଧେ ଠିକ ରଖୁଛ ନାଇଁ କି ଦେହ ଠିକ ରଖିବ ବୋଲି। ହୁଁ ହୁଁ ନାଇଁ ନାଇଁ ଆମେ ନା ନା ମୋର ଟିକେ ଲେଟରେ ଗାଧାଏ ମୁଁ।
ଆ ଲେଟ୍ କଣ ପାଇଁ?
ବାରଟା ବେଳ ଏ ଲେଟ୍ କଣ ପାଇଁ ଉଠିବା ଲେଟ୍ ହଉଛି ନା ସବୁ ଲେଟ୍ ହେଇଯାଉଛି। ବୁଝିପାରଛ?
ତମ ଟିକେ ନେଟୱାର୍କ୍ ସ୍ଲୋ ରହୁଛି କି? ମାମଁ ମାମୁ ତମ ତମ ନେଟୱାର୍କ ଟିକେ ସ୍ଲୋ ରହୁଛି କି?
ହଁ ଏବେ ଠିକ ସୁଭିଲା। ନା ମଝିରେ ଟିକେ ହଉଥିଲା।
ଓହୋ ଆଉ ପଢାପଢି କଣ ଚାଲିଛି?
ଏଇ ପଢାପଢି ଚାଲିଛି ଏଇ ଗଭର୍ଣମେଣ୍ଟ ଏକ୍ଜାମ ନାଇଁ ପଢୁଛି ଆଉ ଯାହା ହବ ହବ ଆଉ। ଆଉ ବିଲ ଫିଲ ବିଲ ଫିଲ କଣ ଚାଷ ଚାସ ବାସ କରୁଛ ହ୍ୟାଲୋ।
ଚାଲିଛି ତ। ଚାଷବାଷ ନାଇଁ। ହଉ ହଉ ଯାଉଛି ବାହାରକୁ ଯାଉଛି।
ହୁଁ।
ହଁ ତମର ଠିକ ଟା ନେଟୱାର୍କ ଅଛି ତ?
ହଁ ମୋହର ଠିକ୍ ଠାକ୍ ଅଛି ପୁରା।
ଅଛି
ହୁଁ।
ହଁ।
ମୁଁ କହିଲି ଆଉ କଣ ଚାଷ ବାସ କଣ ମୁଁ ଏବେ ଆଇିଲ କିିଲ ଆ
ନାଇ ଚାଷବାସ କିଛି ନହିଁ ଆଉ।
କାହିଁ?
ଚାଷ ବାସ କିଏ କରିବ କିଏ ଅଛି ଘରେ ଚାଷବାସ କରିବ?
ହଁ ତମେ ଅଛ ବା।
ହୁଁ ହ ମୁଁ ଥିଲେ କ ଚାଷବାସ ହଉ
ଏ ଘଣ୍ଟାଏ ଦି ଘଣ୍ଟା ଟାଇମ ଦେଇ ପାରିବେନି?
ହଁ ହବ ଚେଷ୍ଟା କଲେ ହବ।
ଘଣ୍ଟାଏ ଦି ଘଣ୍ଟା ଟାଇମ ଦବ ସେ ତ ଏଇ ଆମର ଜହ୍ନି ଲାଗିଛି ଜହ୍ନି କଣ ଘଟା ଟାଇମ ଦିଆ ହେଲା ଜନି ଲାଗିଲା ସେଥିରେ ଆପେ ଆପେ ହବ ତା ଧେରେ କଣ ସାର ମସଲା ଦିଆଯାଉଛି।
ହଁ ହଁ ଠିକ୍ ଠିକ୍ ଆଉ?
ତମ ସେ ଯୋଉ ପଣସ ମୂଳେ ଗୋଟେ ଯଉ ଲଗେଇ ଦେଇଥିଲି।
ହୁଁ।
ବହେ ଖାଇଥାନ୍ତ ଜନ୍ହି କାକୁଡି ଆଉ।
ହଉ ଦେଖିିବା ଲଗେଇଦବା ଆଉ।
ଆ ଦିହରେ ତ ଖୁସା ଖୁସିବା ଖୁସା ଖୁସି ବି ନାଇଁ।
ଖୁସି ଖତ ଆଉ, ହଁ, ଖାଲି ପୋତିବ ତ ହେଲା ଆଉ। ହୁଁ
ପୋତିବ ଗୋଟେ ବାଡି ଥୋଇଦବ ଗଲା ସେ ତାର ନମ୍ବି ଚାଲିବ।
ହୋ। ହଁ, ଆଜି କୁଆଡେ ଆଉ ଜି ଯିବ।
ଆଜି ମୁଁ ଭାବୁଛି କଟକ ଯିବି। ତ ଗୋଟା ମୋବାଇଲ କ ମୋବାଇଲ କଭର ଗୋଟା ପକେଇବି।
ହଁ।
କାଚ ଟା ଟିକେ ଫାଟିଯାଇଚି ତାକୁ ପକେଇବି।
ହୁଁ।
ଭାବୁଛି ଦଶ ଟା ବେଳକୁ ବାହାରିବି ଏଇ ବସ ରେ ପଳେଇବି ଆଉ।
କଣ କେମିତି କାଚ ଵ ପଡି ଭାଙ୍ଗିଗଲା?
ଆଉ ଖଟରେ ଶୋଇଥିଲି ଆଉ ସାଇଡ ରେ ଥୋଇଥିଲି ତକିଆ ଟା ତ କିଆ ତକିଆ ଠେଲା ବେଳୁ ତକିଆ କରେଥିଲା ଗଳି ପଇଲା ଆଉ।
କଁ ଖାଉଛୁ ବୋଧେ ଆଉ ଜିନି ସବୁ ଭଲ ଆଉ। ଆଉ କୁଆଡେ ଉଁ କୁଆଡେ ଅଛି ବୁଲାବୁଲି କରିବାକୁ ପ୍ଲାନିଂ?
ଏ ରଜରେ ବହୁତ ବୁଲି ଦେଇଛି ଆଉ କଣ ବୁଲିବି ମୁଁ ଭାବୁଛି ଚି ଆଉ ପରଦିନ ଆଡ଼କୁ ଗୋଟେ ସାଙ୍ଗ ଡାକୁଥିଲା
ହୁଁ, ବାହାଘରିଆ।
ହୁଁ ବାହାଘରିଆ ନୁହଁ ପୁରୀ ଯିବାକୁ ଡାକୁଥିଲା। ଡାକୁଥିଲା ମୁଁ ଆଜି
ନାଇଁ ନାଇଁ ର ର। ଚେଞ୍ଜ ଚେଞ୍ଜ ଟପିକ ଚେଞ୍ଜ। ଟପିକ ଚେଞ ଯୋଉ
ପୁରୀ ଯାଇପଇଲୁ ହଉ ଦିସ, ହୁଁ।
ଆଉ ଉଁ ଆଉ ରୋଷେଇଆ କଣ?
ଆମ ରୋଷେଇ ଆଜି ସା ଘରେ ଆଇଁଷ ହଉଛି ଆମର ସାଧା ନାଗି କଣ ପନିର କରିବେ ନହେଲେ ଡାଲି, ଆଳୁ ତ କଲେ ମୋର ଚଳିବ ଆଉ କଣ। ତମେ ତ ପଳେଇବ କହୁଛ ଏଠିକି ଆଉ ତମର ତ ଭଲ ଆଉ।
କିଏ ପଳେଇବ?
ତମେ ତ ପଳେଇବ କଣ କହୁଛ ଗୋଟା ଭୋଜି ଅଛି ତମର।
ହଁ ମୁଁ ଭୋଜି ଅଛି ହଁ ଭୋଜି ଅଛି କହିଲି ଦାଦା ଘର ସେ ପି ହଁ ଦାଦା ଘର ପିଣ୍ଡ ତ।
ହୁଁ-ହୁଁ।
ହାଲୋ ଦାଦା ପିଣ୍ଡ ସେ ଡାକିଛନ୍ତି। ହଁ ସେଇଠି ଯିବି ଆଉ। ହୁଁ ସେଇଠି ଯିବି ଆଉ।
ରାତିରେ ଶୋଉଛ କେତେବେଳେ?
ହ କୋଉଦିନ ବାରଟା କୋଉଦିନ ଗୋଟାଏ ନହେଲେ ଦିଟା ଏମତି।
ହୁଁ, ଆଉ ଟାଇମ ଟେବଲୁ ଠିକ ନାହିଁ ଆଉ, ମୁଁ କହିଲି ଟାଇମ୍ ଟେବୁଲ ତମର ଠିକ ନାହିଁ ବୋଧେ। ଆ ଆମେ ଶୋଉ ଶୋଉ
ଆମେ ଶୋଉ ଶୋଉ ସେଇ ଏଗାରଟା ସାଢେ ଏଗାରଟା ହେଉଛି ଆଉ।
ବେଳାବେଳି ଶୋଇପ
ଆଉ ତମେ କିଛି ଗେମ୍, ଗେମ୍ ଫେମ୍ ଖେଳ?
ନାଇଁ ମୁଁ ଗେମ୍ ଫେମ୍ ଗେମ୍ ଖେଳେ ନାହିଁ। କ୍ୟାଣ୍ଡି କ୍ର ଖେଳେ ଆଉ କେତେବେଳେ ଆଉ ଫାଙ୍କା ମିଳିଲେ।
ଆଉ ଲୁଡୁ ଖେଳ ନାହିଁ। ମୁଁ ପା ଲୁଡୁ ମଫ୍
ହାଲୁ ହଁ ଲୁଡୁ ଏଇନା ଆଉ ଚାଲିନି।
ମାର୍କେଟ ରେ ଆଉ ଲୁଡୁ ଚାଲୁନି?
ହଁ ମାର୍କେଟ ନା ଲୁଡୁ ଚାଲିଚି। ତମେ କଣ ଖେଳୁଚ ଏଇନା?
ମୋର ସେଇ ଲୁଡୁ କେତଳେ ଚେସ୍ ଏଇଭଳିଆ ଖେଳ ଚାଲିଚି ଆଉ।
ଲୁଡୁ ଚେସ୍ ଚାଲିଛି ଆଁ।
ଆଉ ତମେ ନଏ ନଈକି ଯାଉଚ ଗାଧେଇ ନା ପାଇପି ରେ ଗାଧଉଚ?
ହଁ ମୁଁ ନଈକି ଯାଉଚି।
ପହଁରା ଶିଖିଛ?
ହଁ ଛୁଆ ବେଳୁ ପହଁରା ଶିକିଚୁ ଆମେ।
ତଥାପି କେତେ ବାଟ ପହଁରିପାରିବ ଏକାଥରେ?
ହଁ ତଥାପି ଆଉ ତ ବେଶୀ ଯାଇହବନା ଆଉ ବୟସ ହେଇଗଲାଣି।
ହଁ।
ଆଉ ଆଉ ଆଉ କୁହ ତମ ଖବର ଆଉ କଣ କୁହ?
ନାଇଁ ମୋ ଖବର କଣ, ମୁଁ ଏମିତି ଚାଲିଚି ପଢ଼ାପଢ଼ି ମୁଁ ଭାବୁଚି ଏଇ ବର୍ଷ ଯୋଉଁଠି ହେଲେ ଯଦି ନହବ ରହିଯିବି ଯୋଉଠି ହେଲେ।
ଯୋଉଠି ହେଲେ ବୁଝା ବୁଝି କରୀ ରଇବ?
ହଁ ଏଇଆ କରିବି ଆଉ। ଭାରି ଟେନସନ୍ ଲାଗିଆଣି ପ୍ରେସର କେତେ।
କଣ କରିଆ? ହଁ ମୁଁ ତ ଜାଣ୍ଲି ଆଉ ଟ୍ରାଏ କର ଦେଖିଆ।
ହୁଁ।
ତୁ ଏଟା କର।
ହୁଁ। ଆଉ ମାମୁଁ ତମେ ଟିକେ ଦେହ ଠିକ୍ ରଖିବ ସ ସକାଳୁ ସକାଳୁ ଉଠି ଟିକେ, ହାଲୋ ମାମୁଁ।
ହୁଁ କୁହ?
ତମ ବଡି ଟା ଠିକ୍ ବଡି ଠିକ୍ ରଖି ବଡି। ବଡି ଠିକ୍ ରଖିବ ଟିକେ ସକାଳୁ ଉଠି ଏକ୍ସରସାଇଜ୍ କରୁନା ତମେ।
ହଁ ଘୋଡ଼ିଆ କେତେବେଳେ ଯାଉଛୁ?
ଉଁ ହୁଁ, ନାଇଁ ତମେ ବ ଏତେ ହେଲାଣି ତମେ ଯିବ କାଳେ ବେଳାବେଳି ଉଠିକି ଯିବ, ଘରେ ଟିକେ ଘରେ ଖାଲି ଟିକେ ଏମ୍ସର ସାଇଜ୍ କରିଦବ ହେଇଯିବ ତମର।
କାଇଁ ମୁଁ ଦୌଡ଼ା ଦୌଡ଼ି କଲେ କାଇଁ ଏକ୍ସରସାଇଜ୍ ଟେ ହଉ ତମ ସାଙ୍ଗରେ। ତମ ସାଙ୍ଗରେ ଦୌଡ଼ା ଦୌଡ଼ି ହଉ।
ଅ ହେଲା ହଉ ଦେଖିଆ କାଲି ଆଡୁ ଫୋନ କରିବି। କାଲି ଆଡ଼ୁ ଫୋନ୍ କରିବି ଆସିବ ଆଉ। ପଡିଆକୁ ପଳିଆସିବ ଡାଇରେକ୍ଟ ହୁଁ ସେଇ ପଟି ସନି ଗ୍ରାଉଣ୍ଡୁ।
ଏଇଟି ଦୌଡୁଚ?
ହୁଁ।
ସନି ପଡିଆରେ ସବୁ ଖେଳ।
ହୁଁ ଶନି ଗ୍ରାଉଣ୍ଡ ପଳେଇ ଆସିବେ ସେଇଠି ଦଉଡିଆ।
ଆ ସାଢେ ଆଉ ଯଉନ।
ନାଇଁ ସ୍ୟାଡେ ଆଉ ସ୍ୟାଡେ ଆଉ କୁକୁର ମାଙ୍କଡ ଆଇଲେ ସବୁ ସେଠି ଆଉ ଯାଉନୁ।
ଅ ହ।
ମାଙ୍କଡ଼ ପ୍ରବଳ। ହଁ ପୋଲ ଉପରେ ଦଉଡୁଚୁ ସେଠି ଯୋଉ ଏପଟ ସେପଟ ଯୋଉ ଉ ଇଏ କ ମାନେ ବୁଲିଆକୁ ଜାଗା ନାହିଁ ମାନେ ଯିବ ସାଙ୍ଗେ ସାଙ୍ଗେ ପୁଣି ପଛୁକୁ ଫେରିଲା ବେଳକୁ ରନିଂ ସ୍ପିଡ ଟା ଟିକେ କମି ଯାଉଚି ବୁଝିପାର
ଛୋଟ ହେଇଯାଉଚି।
ହୁଁ ଛୋଟ ଜାଗା ଟା ଟିକେ ଛୋଟ ହେଇଯାଉଚି।
ଆଉ ଏଇନା କଣ ହଉଚି ଆଉ?
ଏଇନା ଏଇନା ମୁଁ ଭାବୁଛି ଯାଉଛି ଆଉ ଟିକେ ଛାଡି ଗାଧେଇ ଯିବି।
ଆଉ ଟିକେ ଛାଡି ଗାଧେଇ ଯିବ? ଆସିକିରି ପଢ଼ାପଢ଼ି କରିବ? ନା ଆଉ କ ଅଛି କାମ।
ନାଇଁ କିଛି କାମ ନାଇଁ ମୁଁ ଯାଉଚି ଗୋଟା କାମ ଅଛି। ନା ମୁଁ ଯାଉଚି ଗୋଟେ କାମ ପଇଲାଣି।
ପଳେଇବ କ ରୁଅ।
ହୁଁ।